ହଉ କୁହନ୍ତୁ,
କଣ କରହୁଥିଲେ ମ୍ୟାଡାମ୍?
ଏଇ ଝିଅ ସାଙ୍ଗେ ଖେଳୁଥିଲି,
ଏଇ ପଡ଼ୁଥିଲି ବର୍ଷା ଆସିଲାଣି? ଯାଇଥିଲି ଛାତ ଉପରକୁ ଲୁଗାପଟା ଆଣିବାକୁ ଆଉ,
ହଉ ବର୍ଷା ଟିକେବେ ହଉଛି ହୁଁ,
ହଁ ଉଠେଇଛି ବର୍ଷା ହବ ବୋଧେ ଆ ଆପଣଙ୍କର ସେଠି ବର୍ଷା ହଉଛି?
ବର୍ଷା ତ ଅଛି ପ୍ରାୟ୍ ଖରା ହଉଛି,
ଆଜ୍ଞା,
ମୁଁ କଲ୍ କରୁଥିଲି ସୁବୁନି କଣ, ପାଣାପାଗ କଥା କେତେବେଳେ କଣ କରୁଛି,
ହଁ-ହଁ ସେଇ କଥା ବର୍ଷା ଉଠେଇଛି ବର୍ଷ୍ ତା ହବନ ନାଇଁ ଠିକ୍ ନାଇ ହଁ ମୁଁ ଖାଇଥିଲ୍ ଲି ତ କରିଥିଲେ ଭାତ ଡାଲି ଆ ଆଉ ପୋଷା ତରକାରୀ ଶାଗ ଆଉ, ଆମ୍ବ ଆପଣ କଁ ଖାଇଥିଲେ?
ମୁ ମାଛି ଭାତ ଡାଲି ଆଉଳ ଚପଟା।
ଆଜ୍ଞା ଅ ହ ଆପଣଙ୍କ ପ୍ରିୟ ଖାଦ୍ୟ କଣ କଣ ଭଲ ଲାଗେ।
ଖାଲି ଏସବୁ ଟିକେ ସଧ କର ଟିକେ ଖାଏ।
ଆ
ସାରୁ ସାରୁ ଡି ଲାଗ।
ସ ହ ହଁ ହଁ ହଁ।
ସେଇଆ ଖାଇଲେ ମୋର ଟିକେ ଯେଥିିକ ଆ।
ହଁ ହଁ। ବାଇଗଣ ଆଉ ସାରୁ ଟା ସମସ୍ତଙ୍କ ଦେହ ହୁଁ।
ବାଇଗଣ ଖାଏନି ବାଇଗଣ ମୋର ପ୍ରିୟ। କିନ୍ତୁ ସାରୁ ଟା ଖାଇବା ତ ଦୂର ମୁଁ ସେ କାଟିଲେ ବି ମୋର ହାତ କୁଡେଇ ହୁଏ।
ହଁ ହଁ ମୋର ବି ହୁଏ ସେ ଆଲର୍ଜି ଟା ମୋର ବି ହୁଏ ଯାଇନି ଦେହରେ।
ହ
ମା କଣ କରନ୍ତି ତେଲ ଲଗେଇ ହାତରେ ପନିର କାଟନ୍ତି ସେ ଖାଲି କାଟନ୍ତି ଏିନ
ମୋର ଯାହା କଲେ ବି ହବନ।
ଜଣଙ୍କ ଜଣଙ୍କ ଦେହରେ ଯାଏନି ସେ ଜିନିଷ ଟା।
ହୁଁ।
ମତେୁଟକୁଳି ତ ଭାରି ଭ ଲାଗେ ଆମ ଖାଇଛନ୍ତି କେବେ ପୁଟୁକୁଳି ଛତୁ।
ହୁଁ ସେଟା ତ ଆମର ଫୁଲବାଣୀ ଜିଲ୍ଲାରେ ମିଳେ ପାହାଡିଆ ଜାଗା। ମାଟି ତଳେ କିନ୍ତୁ ସେଟା ଖୋଜିବା ଭାରି କଷ୍ଟ ହୁଁ। ସେଉଟା ମାଟି ମାନେ ହେଇଥିବ ଟିକେ ଟିକେ ଉପରକୁ ମାନେ ଟିକେ ଟିକେ ଦେଖ ଯାଉଥିବ ବର୍ଷାରେ ଯୋଉ ମମାନେେ ଆଦିବାସୀ ଲୋକ। ସେମାନେ କଣ କରିଥିବେ ବର୍ଷା ତାକୁ ବହୁତ କଷ୍ଟରେ ଖୋଜଛନ୍ତି।
ହଁ ହଁ ହଁ। ସେ ବହୁତ କମ ବି ଦେଖାଯାଏ। ବହୁତ ଏବେ ଆସୁନି ଆଗରୁ ବହୁତ ଆସେ। ଆ ଏଜେବା ଯେତେବେଳେ ଥିଲେ ସବୁବେଳେ ଆଣନ୍ତି ସବୁବେଳେବବେଳେ ଆଣନ୍ତି ତୁ ସବୁବେଳେ ଆଣନ୍ତିେ ତାକୁ ଖାଇ ଖାଇଲା ବେଳକୁ ଏତେ ଭଲ ଲାଗେ ମୁଁ ଖାଲି ଖାଇଦିଏ।
ହଁ ମୁଁ ବି ଖାଇଛି ସେ ଯୋଉ ହ୍ୱଵାଇଟ କଲର ତାର ଯୋଉ ଅଂଶ ଟା।
ପଳାନ ସାଟା ହଁ ହଁ। କଳା ଟା ଟିକେ ଟିକେ କଷା ଟାଇପ ର ଲାଗେ କିନ୍ତୁ ସେଇଟା ବି ଭଲ ଲାଗେ। ଆଉ ତାକୁ କଷା ଫଷା କରିଦେଲେ ବି ଭଲ ଲାଗେ। ତରକାରୀ କଲେ ବି ଭଲ ଲାଗେ ତରକାରୀ ଟା ମା ବଢିଆ ସେ କରୁଛନ୍ତି। ସେ।
ହୁଁ।
ୁ ଟକିଆ ବି କରିଦେଲେ ବି ଟିକେ ଭଲ ଲାଗେ ଟିକେ ଶୁଖା ଶୁଖା ଥିବ ବେଶି ପାଣି ହେଇନଥିବ। ଭଲ ଲାଗେ।
ଆଳୁ ସିଝା ଆଳୁ ପକେଇକି ତାକୁ ଏମି ତି ମସଲାକୁ ଭଲ ଭାବରେ କଷିକି ତାକୁ ଭଲରେ ରୋଷେଇ କଲେ ବି ଭଲ ଲାଗିବ।
ଭଲ ଲାଗେ ହଁ ଏବେ ଆଉ ଏତେ ଆସୁନି। ଆଗରୁ ଆସୁଥିଲା ଆଉ ଏବେ ବହୁତ ଦେଖିବାକୁ ଖୁବ କମ ମିଳୁଛି। ତାର ଚାହି
ହଁ।
ତା ବି ବହୁତ ହ ସମସ୍ତଙ୍କର ପ୍ରିୟ ଖାଇବା ହେଇଗଲାଣି ସମ
ଘଡଘଡି ଯଦି ଅଧିକ ମାରିବ ଯୋଉ ଜାଗାରେ ବର୍ଷା ହେବା ସ ଖାଲି ବର୍ଷା ନୁହଁ ଛତୁ ଟା ଯେମିତି ଘଡଘଡି ଅଧିକା ହେଲେ ଛତୁ ଟା ଫୁଟେ।
ଆଜ୍ଞା ଆଜ୍ଞା।
ଏମିତି ବାଲି ଛତୁ ହେଲା ଆପଣ ଶ୍ରାବଣ ମାସରେ ଦେଖିଥିବେ ଆମର ସେପଟେ ଫୁଟେ ଶ୍ରାବଣ କଢ। ସେଟା ଶ୍ରାବଣ ଯୋଉ କଡ ଛତୁ ବହୁତ ଘଡଘଡି ଯେତେବେଳେ ହବ। ସେତେବେଳେ ଛତୁ ଟା ଅଧିକା ଫୁଟେ। ହେଲା ବର୍ଷାର ଠିକଣା ନାଇ କଣ ଘଡଘଡି
ହୁଁ ହୁଁ ହୁଁ।
ତାର ରେଟ ତ ପୁରା ମଟନ ରେଟ ସହିତ ସମାନ ଯେତେବେଳେ ଫୁଲବାଣୀରେ ଆମର ମାର୍କେଟ ରେ ବିକା ହେଉଥିବ ମୋର ମନେ ଅଛି। ମୋ ବାପା ଆମିଷ ଖାଆନ୍ତିନି ମୋ ମାମା ବି ଆମିଷ ଖାଆନ୍ତି। ସେ ପୁରା ନିରାମିଷ। ତ ଛତୁ ତାଙ୍କୁ ବହୁତ ଭଲ ଲାଗେ ଛତୁ ସେ ଆ ଆଠଶହ ଟଙ୍କା ହଉ କି ହଜାର ଟଙ୍କା କିଲୋ ହେଲେ ବି ସେ କିଣିକି ଆଣିବେ। ସେ ଛତୁ ଏମିତି ମାନେ ଇଏ ହେଇଥାଏ ଆମେ କହିବୁ କଣ ଛତୁ ଯାହା ତାକୁ ଯୋଉଟା ପସନ୍ଦ ଛତୁ ଏଇ ନାଡ ଛତୁ ଖାଇବୁ ହଜାର ଟଙ୍କା ଦେଇକି ତ ଆମେ ସେ ସବୁ ତ ସାହସ କରିପାରିବୁନୁ।
ଉ ହୁଁ ହୁଁ।
ମତେ ଥାଏ ଗୋଟେ ମଟନ ଖାଇବାକୁ ଇଚ୍ଛା ହେଲା ଆମେ ବି ତ ନେଇକି ସେଇ ହଜାର ଟଙ୍କା ଖ ନାଇଁ ସମସ୍ତଙ୍କର ପସନ୍ଦ ଥାଏ ସେମିତି କଣ ଆମ ଅ ଖର୍ଚ୍ଚ କରିହବ ଆମକୁ ନିରାମିଷରେ ଖର୍ଚ୍ଚ କରିହବ ଆ। ସମସ୍ତଙ୍କର ରୁଚି ନିରାମିଷ? ହଁ କୁହନ୍ତୁ।
ମୁଁ କହିଲି ମୋ ମା ଙ୍କୁ ମୋ ମା ବି ପାଟିବି ନିରାମିଷା ସିଏ ବି ଟିକେ ଛତୁ ପସନ୍ଦ କରନ୍ତି। ନହେଲେ ପନିର ପସନ୍ଦ କରନ୍ତି ଆଉ ଯେହେତୁ ଏ
ନିରାମିଷ କଣ କମ ଖାଏ କିଲୋ ହଁ। ଏବେ ତ ମାର୍କେଟରେ ପାଳ ଛତୁ ଭଲରେ ମିଳୁଥିବ।
ହଁ ହଁ ହଁ ପାଳ ଛତୁ ମିଳୁଛି। ପାଳ ଛତୁ ମିଳୁଛି କିନ୍ତୁ ପାଳ ଛତୁ ଟା ଟିକେ ଯଦି ସକାଳେ ଆପଣ ଆଣିଥିବେ ସନ୍ଧ୍ୟା ବେଳକୁ ଗଲାବେେଳକୁ ସେଠି ନଷ୍ଟ ହେଇଯାଏ। ମାନେ ଯଦି ଆଣୁଛନ୍ତି ସାଙ୍ଗେ ସାଙ୍ଗେ ତାକୁ କରିବେ ସକାଳ ବେଳେ ହିଁ କରିଦେବେ। ତେବେ ସନ୍ଧ୍ୟାବେଳକୁ ଯଦି ରଖିଦେଇଥିବେ।
ପାଳ ଛତୁ ଯେବେବି ମାନେ ଭଲ ଥାଉକି କଡ଼ ଥାଉ ଯାହା କରୁ ଘରକୁ ପ୍ରଥମେ ଆଳୁ ପାଳ ଛତୁ ଆଣିବୁ ମାନେ ସାଙ୍ଗେ ସାଙ୍ଗେ ତାକୁ ବାଛି ବୁଛିକି ତାକୁ ଭଲ ଭାବରେ ଧୋଇକି କଣ କରିବେନା ତାକୁ ସୋରିଷ ତେଲରେ ଯ ତ ଆପଣ କାଲି ସକାଳେବି ରୋଷେଇ ଘରିବାରେ ଅଛି ଆଜି ଆଣିଲେ ତାକୁ ସୋରି ତେଲରେ ଲୁଣ ପକେଇବେନି ଖଲି ହଳଦୀ ପକେଇକି ତାକୁ ଭଲ ଭାବରେ ଭାଜିବେ ଭାଜିଲେ ସନ୍ତୁ ତୁଣି ହେଇଗଲା ଛତୁଟା ତାପରେତ ଆପଣ ତାକୁ ଫ୍ରିଜରେ ରଖିଦିଅନ୍ତୁ ସିଏ ଆରାମରେ ରହିବ। ଆପଣ ତା ପରଦିନ ଆପଣ ଯାହାବି ବନେଇବେ ଆପଣ ଭଜା ବନାନ୍ତୁ ତରକାରୀ ବନାନ୍ତୁ ବେସର ବନାନ୍ତୁ ସେ ଛତୁ କିଛି ହବନି ତଏଇ ଉପାୟଟା କଲେ ଛତୁଟା ନଷ୍ଟ ହବନି। ଛତୁ ଜିନିଷଟା କେତେ ଆଡ଼ୁ ଆସି ଉ ପାଣି ଫାଣି ବାଜିଥାଉଛି ସେ ଯଦି ଆମେ ସେଇ ପଲିଥିିନ ସହକରେ ଆମେ ର ରଖିଦବା ଫ୍ରିଜରେ ହଉ ବାହରେ ହଉ ସଢଯିବ ହେଲା ତାକୁ ଦେଖିଥିବେ ଛୋଟ ଛୋଟ କଣାଥାଏ ସେଥିପାଇଁକି ପବନ ଯିବା ଆସିବା କରିବା ପାଇଁ। ହଁ ଯେମିତି ତାକୁ ଆମେ ଯଦି ଫ୍ରିଜରେ ରଖିଦବା ତାହେଲେ ନଷ୍ଟ ହେଇଯିବ ସେଇ ଜିନିଷଟା ଆମେ ସେଇଭଳିଆ କରୁ।
ହୁଁ ହୁଁ। ଯୋଉ ଜିନିଷବି ଆଣିଲେ ତାକୁ ଜଲ ହୁଁ ହୁଁ ହୁ କୁହନ୍ତୁ। ମୁଁ କହିଲି ଯୋଉ ଜିନିଷ ଆଣିଲେବି ତାକୁ ସାଙ୍ଗେ ସାଙ୍ଗେ କରିବାଟା ଭଲ କଥା। ତାକୁ ଯୋଉ ଆମେ ରଖିଦଉ ଯେ ଗୋଟେ ଦିନ ପାଇଁ ଦୁଇ ଦିନ ପାଇଁ ସେ କଣ ହେଇଯାଏନା ନଷ୍ଟ ହେଇଯାଏ। ସେ ଫିମ୍ପି ମାରିଲା ଟାଇପର ହେଇଯାଏ ଏକରେତ ଛତୁ ଫିମ୍ପ ପିକ ଗଲେ ସେ ଫିମ୍ପି ମାରିକି ବର୍ଷା ଯୋଗୁରୁ ଫିମ୍ପି ମାରିକି ଫୁଟେ
ହୁଁ।
ସେଇ କଥା
ଆପଣ କୋଉଛତୁ ଭଲ ପାଆନ୍ତି ଆଉ ଖାଇବାକୁ?
ମତେ ଭଲ ଲାଗେ ମତେ ଶେ ଶ୍ରାବଣ କଡ଼ ଭଲ ଲାଗେ ଆଉ ପୁଟକୁଳି ଛତୁ ମୋର ଟିକେ ବହୁତ୍ ପ୍ରିୟ। ସେଟା ଆଗରୁ ବହୁତ୍ ଆସେ ଜେଜେବାପା ବହୁତ୍ ଆଣନ୍ତି ଆଉ ଏବେତ ଆସୁନି ନହେଲେ ମତେ ବହୁତ୍ ଭଲ ଲାଗେ ଛତୁ ଦାମ ନିଏ ଅଧିକ
ଆଣିିଲେ ଯେ ଗେ ମାଟି ଥିବ ସେଇ ଯୋଉ ପୁଟକୁଳି ଛତୁରେ ତାକୁ ମାନେ ବାଲ୍ଟି ପାଣିରେ ଧୁଆହବ ସିଏ ଆଉ ଘରର କୌଣସି ବାସନରେ ସିଏ ଧୋଇହବନି। ତାକୁ ପୁରା ବତୁରା ହବ ହଁ ତାକୁ ଆମ ଘରେ କଣ କରନ୍ତି ପୁରା ବତୁରେଇ ଦିଅନ୍ତି ପୁରା ବଡ଼ ଯୋଉଟା ଖୋଲା ଜାଗା ଥିବ ଯୋଉ ଟପ୍ ଥିବ ଯାହାବି ଥିବ ଖୋଲା ଜାଗାରେ ତା ପ୍ରଥମରେ ପୁରା ବତୁରରେଇ ଦିଅନ୍ତି ଘ ଅଧଘଣ୍ଟା ଘଣ୍ଟାଟେ କଲେ କଣ ହବକି ସେମାଟିଟା ଖସି ଯାଇଥିବ ତଳକୁ ଖସି ଗଲା ପରେ ତାକୁ କୁ ଭଲ ଭାବରେ ଯଦି ପଥର ଫଥର ଅଛି ଘଷିକି ଧୋଇଦେଲେ ତ ସେପୁରା ଭଲରେ ଛାଡ଼ିବ ତାକୁ ଏମିତି ମାମା ଧୋଇଥିବେ ସେ ପୁରା ମାଟିଆରୁ ପୁରା ଧଳା ହେଇଯାଇଥିବ। ଆମେ କହିବୁ କଣ ସର୍ପରେ ଧୋଇଦେଲ।
ମାଟି ଗୁଡ଼ାକ ଆମେ ଖାଇବୁ ହଁ, ହଁ ବହୁତ ଖାଇବାକୁ ହେଲେ ପରିଶ୍ରମ କରିବାକୁ ପଡିବ ଆଉ।
ହଁ।
ତା ଉପରେ ପରିଶ୍ରମ ବହୁତ ତାକୁ ମା କଣ କରନ୍ତି। ଯୋଉ କୁଲା ଥାଏ ସେ ଯେତେବେଳେ ମାଟି ଛାଡେନି କାରଣ ମାଟି ତ ଶୁଖିକି ଥାଏ ପୁରା ଆଉ ଲୋକ କଣ କରନ୍ତି, ତା ଉପରେ ଟିକେ ମାଟି ଦେଇକି ଟିକେ ଅଧିକ ଉଠିବ ବୋଲି ଦେଇଦିଅନ୍ତି। ମାନେ କ୍ଵାଣ୍ଟିଟିଟା ଯେମିତି ଅଧିକ ଦେଖାଯିବ। ତ ତାକୁ କଣ କ ତାକୁ କଣ କରନ୍ତି ମା କୁଲାରେ ଘଷି ଘଷି -ଘଷି- ଘଷି ସଫା କରନ୍ତି। ନହେଲେ ବାଲି ବାଲି ଲାଗେ ନା ଖାଇଲା ବେଳେ। ତରକାରୀ ଟା କଲା ବେଳକୁ ସେି ବାଲି ଅଂଶ ଥାଏ। ଖାଇଲା ବେଳ ଟିକେ ବାଲି ବାଲି ଲାଗେ। ଫିର୍ ବି ଲାଗେ
କପା ଟା ଆମେ ଖାଉନା ତାର ଭିତର ଯୋଉ ଧଳା ଟା ନୁହେଁ
ହଁ, ହଁ, ହଁ।
ସେ ଧଳା ଟାକୁ ହିଁ ଖାଉ। କାହିଁକି ସେଟା କୁହନ୍ତି
ଗୋଟେ ଗୋଟେ ମୋଟା ଚୋପ ଚୋପ କଣ ପେଟ କାଟିବ। ଓହୋ। ହଁ, ହଁ, ହଁ କିନ୍ତୁ ମୁଁ କଣ କର ଚୋପାକୁ ରଖେ। ଆଜ୍ଞା।
ସେଇଟା ଡାଇରେକ୍ଟ ଖାଇଲେ ହବ କିନ୍ତୁ ଆମ ଘରେ ସେ ଭିତର ଟାକୁ ହିଁ ଖାଆନ୍ତି। ଚୋପା ଫୋପାଡି ଦିଅନ୍ତି।
ଓହୋ ମା କିନ୍ତୁ ଚୋପା ସହିତ ବି କରନ୍ତି। ମା ଉପର ଟିକେ ଥବ କଆଁଳିଆ ହଁ ହଁ ଭଲ ଲାଗେ। ଗୋଟେ ଦେଖିଥିବେ ଗୋଟେ ଗୋଟେ ମୋଟା ଚୋପା ହଁ ହଁ ସେ ଖାଇ ହୁଏନି। ସେ ଡାଇଜେସନ ବି ହଜମ ବି ହବନି ସେ ତାକୁ ଖାଇବି ହବନି। ଭାବୁଛି ସେ ସେଇଠି ଗୋଟେ ଗୋଟେ କଳା କଳା ବାହାରିଥିବ ହଁ, ହଁ, ହଁଁ। ସେଇଟା ମତେ ବହୁତ ବଢିଆ ଲାଗେ। ଆମିଷ ଭଳିଆ ବଢିଆ ଲାଗେ ଆଉ। ତାକୁ ଖାଇଲେ ଆମିଷ ଭଳିଆ ଲାଗେ।
ମାନେ କୌଣସି ଚିକେନ ମଟନ ଆଗରେ ସେ ଫିକା। ସେ ତା ହଉ।
ବର୍ଷା ଉଠାଇଲାଣି ଦେଖାଯାଉ ବର୍ଷା ହେଉଛି ନା ନାହିଁ ଆଜି? ହଉ ଆପଣ ବ୍ୟସ୍ତ ଅଛନ୍ତି? ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ହଁ, ହଁ।
ସେଇୟା କରିବାକୁ ପଡିବ।
ହଉ ମ୍ୟାଡ଼ାମ ରଖିଲି ହଁ, ହଁ, ହଁ।